ହଁ। କଣ ଚାଲିଛି?
ଆମ ଘରେ
ଆଁ
କଣ?
କଣ କରୁଛ କହିଲି?
ମୁ ବସିଛି ଆଉ, ତମେ କଣ କରୁଛ?
ମୁଁ ଶୋଇଥିଲି ଆଉ।
ହାଲୋ
ଆଉ ସେ କାମ କରୁଥିଲି।
ହଁ ରୋଷେଇ କାମ ସଳୁ ସରିଗଲାଣି।
ତେ କଥା
କଣ ଖାଇଥିଲେ କଣ?
କଣ ସାଉଣ୍ଡ ଆଶୁଛି।
ଏ ପୁଅ ଅଛି ଟାଣିଛୁ ତ।
ଆଉ
ପୁଅ ଏଠି କାନ୍ଦୁଚି ତପ ହଁ ଆପଣ। ଖାଇଥିଲେ କଣ ହଁ ଭଲ ଆଉ। ପଖାଳ।
ତୁମେ କଣ ଖାଇଥିଲ?
ମୁଁ ଏଇ ଚାହା ବିସ୍କୁଟ ଖାଇଥିଲି ଆଉ ଖାଇନି କିଛିଆଉ ଚା ବିସ୍କୁଟ ଖାଇଥିଲି।
ଓହୋ ଓହୋ।
ଆ ଆପଣ କଣ କରୁଛନ୍ତି। ଘରେ ସବୁ କଣ କରୁଛନ୍ତି? ହଁ ରୋଷେଇ ଚାଲାଣି।
ତ ଭାଇ ତ ଡିଉଟି ଯାଇଛନ୍ତି, ଆଉ ସମସ୍ତେ ଘରେ ଅଛନ୍ତି ଆଉ
ଆଉ ତମର ସିଆଡେ ମାନେ ଫେମସ କଣ ମାନେ ଯେମିତି ଠାକୁରଙ୍କ ବିଷୟରେ। ଆ କଣ ସବୁ ଜାଣିଚ। ସେପଟେ।
ହଁ ମାନେ
ତମ ସେପଟେ କେମିତି କଣ।?
ମର ତ ଏପଟେ ଛୁଟି ଦଶହରା ବାଲିଯାତ୍ରା ଏଉରା, ମୁଁ କଲି ତମର ସେପଟେ ମାନେ କୋଉ ଠାକୁର ମାନେ କେତେ କଣ ଆବିଭାବ ହେଲେ କେମିତି କଣ
ସେତେ ତ ପୁରୁଣା କଥା ମୁଁ ଜାଣିନି ଯେ।
ହଁ।
ହଁ ତ ସମଲେଇ ମାଙ୍କୁ ପୂଜା କରାଯାଏ ଏଠି ସମ୍ବଲପୁରରେ ଫେମସ।
ହୁଁ
ସମଲ ମାଙ୍କ ପୂଜା କରାଯାଏ ସମଲେଇ ମାଙ୍କ ପୂଜା କରାଯାଏ ସମ୍ବଲପୁରରେ ଫେମସ
ହଁ
ହଁ
ସେଦିନ କଣ ଖାଆନ୍ତି କଣ କେମିତି ପୂଜା ହୁଏ। ହୁଁ
ପୂଜା ମାନେ ସେ ଦଶହରାରେ ହୁଏ ଆଉ ଚୈତ୍ର ମାସରେ ହୁଏ।
ହୁଁ
ସେମିତି କିଛି ନାହିଁ ଯାହା ଖାଇଲେ ବି ଚଳିବ କିନ୍ତୁ ପୂଜା କରିବ। ବାହାଘରୁ ଖାଇବା ନୁହଁ ନ ଖାଇବ ପୂଜା ସରିଲା ପରେ ହିଁ ଖାଇବ ଆଁ
ନୂଆ ପିନ୍ଧିବ ସେଦିନ ସବୁ
ହଁ
ତମର ସିଆଡେ ସମ୍ବଲପୁର ଶାଢୀ ହିଁ ଭଲ ଫେମସ ନା
ହୁଁ ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ
ହଁ ଆଚ୍ଛା ମୋଟୁ ଛୁରୀଆ ତ ମ୍ୟାରେଜ ହେଇଗଲାଣି ନା
ହଁ
ମଣ୍ଟୁ ଛୁରିଆ ତମ ଘ ମାନେ ପାଖାପାଖି ଏରିଆ ନା ଲୋକାଲିଟି?
ହଁ ପାଖାପାଖି ଇ ଆଉ।
ତମେ ତ ଭଲ ସବୁବେଳେ ଦେଖିପାରୁଥିବ ଆଉ।
ହୁଁ ହୁଁ ଦେଖିଲେ କଣ ହବ ହୁଁ ହୁଁ।
ତ ଇଆଡେ ସମ୍ବଲପୁରୀ ଶାଢୀ ଗୁରା ବହୁତ ରେଟ୍ କଣ କହିଲେ?
କେତେ ଗୋଟେ ଶାଢୀ କୁ କେତେ ଟଙ୍କା ପଡୁଛି?
ଇଆଡ କଣ ଦଶ ହଜାର ନେଖା ସମ୍ବଲପୁର ଶାଢୀ।
ଓ ହୋ। ଏଇ ପାଞ୍ଚ ସାତ ଦଶ ସବୁ ପ୍ରକାରର ଅଛି ଆମ ଏଠି।
ହଁ ଦେ ସିଏ ଏତେ ରେଟ୍ କଣ ପାଇଁ କି?
ଆରେ ହାତରେ ବନନ୍ତି ନା ଟାଇମ ଲାଗେ ତାକୁ ଆଉ ଭଲ ସବୁ। ତା ଆଉ ରଙ୍ଗ ଦିଅନ୍ତି ସବୁ ଅରିଜିନାଲ ଥାଏ ନା ସେଥିପାଇଁ। ଆଉ ଭଲ ବି ଦେଖାଯାଏ ଦେଖିବା ପାଇଁ।
ହଁ ନେଇ ତମର ହଁ ତମର ଏଠି ସେ ମାନେ କିଏ କରନ୍ତି ଏସି?
ଆମର ତ କେହି ସେମିତି କରନ୍ତିନି ଚିନା ଜଣା ଲୋକ କରନ୍ତି ଆମର ଆଉ ଆମ ଘର ପରିବାରର କେହି କରନ୍ତିନି ସେ ସବୁ କାମ।
କିଣିବେ କି?
ହଁ ସେଟା ମାର୍କେଟ ନେଇକି ବିକିବାକୁ ପଡିବ?
ମାର୍କେଟ ନା ମାନେ ଯେମିତି କି ଗୋଟେ ମାଲିକ ଥାଏ ଥିବ। ନା ନା ଶୁଣନ୍ତୁ ଗୋଟେ ମାଲିକ ଥାଏ। ଆଉ ସିଏ ସୂତାଟା ଦିଅନ୍ତି। ସେ ସୂତା ଦେବେ ଆଉ ସେ ସୂତା ଗୁରେଇକି ଥ ମାନେ ରିଲ ଟା ଥିବ ସେ ରିଲ ରେ ବୋଧେ ଦଶ ବାରଟା ଶାଢ଼ୀ ହୁଏ। ତା ଶାଢୀକୁୁ ସେ କିଣିବ କମ ରେଟରେ ମାନେ ତା ସୂତା ଥିବ ନା ଖାଲି ଯିଏ ବୁନିକି ଆମେ ଶାଢୀ ବନେଇବୁ ସେ ଶାଢୀ ଟାକୁ ସେ କିଣେ ଆଉ। ସେ ଦି ହଜାର ତିନି ହଜାର ଦିଏ ଆଉ।
ହଁ।
ହଁ।
ହ୍ୟାଲୋ।
ତମେ ଆଜିି। ସେମିତି କିଛି ନାହିଁ ସାଧା ହିଁ ହଉଛି।
ହ୍ୟାଲୋ। ହ୍ୟାଲୋ।